ହ୍ୟାଲୋ।
ହ୍ୟାଲୋ।
ହୁଁ। କଣ କରୁଛୁ?
ଏ ବସିଥିଲି ତମେ?
ହୁଁ ଏ ମୁଁ ବି ବସିଛି ଆଉ।
ଆଉ ଖାଇସାରିଲାଣି?
ହୁଁ ଖାଇସାରିଲିଣି ତୁ ଖାଇଛୁ?
ହଁ ମୁଁ ଇପି ଖାଇଥିଲି।
ଓହୋ ଆଜି ଭାତ ଖାଇନୁ କି?
ନାଇଁ ଆଜି ଭାତ ଖାଇନି ମାମା କରୁଛନ୍ତି କରିସାରିଲେ ଖାଇବି ଆଉ।
ଓହୋ ଆଉ ଘରେ ସମସ୍ତେ ଭଲ?
ହଁ ଭଲ ଅଛନ୍ତି।
ହୁଁ ଆଉ ପାଗ ଆଜି କେମିତି ସେଆରେ କରିଛି?
ଆଜି ତ ଜୋର ଖରା ହଉଛି ଆଉ
ହଁ କି ଆମ ଆଡେ ପୁରା ଆଜି ପାଗ ଭଲ ପବନ ଜୋରସେ ହଉଛି ଆଉ ପୁରା କାଁଳିଆ ପାଗ ପୁରା ଛାଇ
ନାଇଁ ଆମର ଜୋର ଖରା ହେଉଛି ଆଜି।
ହୁଁ ହୁଁ ଆମର ଭୁଜୁର ସେ ପବନ ହଁ ଖରା ଟା ବି ଜୋର ହଉଛି ଆଜି ଆମର ଆଡେ ସକାଳୁ ପୁର ଏମିତି ଟିକେ ଖରା କରିଦଥିଲା ତାପରେ ଏବେଠୁ କାଁଳିଆ କରିଦେଇଛି।
ଓହୋ
ଆ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି।
ଉଁ ହୁଁ
ଆଉ କଣ ଖାଇଥିଲ
ପଖାଳ ଖାଇଥିଲେ ପଖାଳ ଆଳୁ ଭଜା ଆଉ ଏମିତି ଭଜା ଭୁଜା ଆଉ
ଓହୋ ଆଉ ସେପଟେ ଆମ୍ବ ଫାମ୍ବ ହଉଛି। ହଉଚି ନା ହଉନି
ହୁଁ ଆମ୍ବ ହେଇଛି ଗୋଟେ ପାଚିଲା ଆମ୍ବ ଏମିତି ଝଡି ପଲାଣି ବର୍ଷା ଯୋଗୁ ଆହୁରି ଆମ୍ବ ହେଇଛି।
ତମର ଗଛ ଅଛି।
ଆମର ଆମ୍ବ ଗଛ ନାହିଁ ଗୋଟେ ଏମତି ଲଗେଇଛ ହେଇନି ଏପର୍ଯ୍ୟନ୍ତ ଆଉ ଗଛ ଟା ଭଲାଣି ବଡ ହେଇନି ଆରେ ଆଉ କଣ ତମର ସିଆଡେ ଆମ୍ବ ଗଛ ଲଗେଇଛ
ହଁ ଆମ ବାଡିରେ ତ ଆମ୍ବ ଗଛ ଅଛି ଆଉ ଆମର ଆମ୍ବ ତୋଟା ଅଛି। ଏଠି ହଉଛି।
ହଁ ଆମର ଆମ୍ବ ଦୁଟା ଅଛି ତାହେଲେ ଆମର ଗଛ ନାହିଁ ତ ଅନ୍ୟମାନୋନ ତୁ ଯାହା ପବନ ହୁଏ ଯୋଉ ବର୍ଷାକୁ ସେମାନେ ତାଙ୍କର ସବୁ ଯାଆନ୍ତି ତୁଳିକି ଆଣନ୍ତି। ଆମଆଡେ ତ ନାହିଁ ଆମର ଗଛ ଆମର ରିଲେଟିଭ ଲାଗନ୍ତି କି ଯାହା ଗଛ ସେମାନେ ଆମକୁ ଦିଅନ୍ତି ଆଉ
ଓହୋ
ଆଉ ଭୋଟ ଦେଲୁଣି ନା ନାଇଁ ତୁ
ନାଇଁ ମୁଁ ଭୋଟ ଦେଇନିପା
ହୁଁ ହୁଁ ଏଇଥଠୁ ଦବୁ ନା ହେଇନି ବୟସ
ନା ବୟସ ହେଲାଣି ଯେ ବର୍ଷଠୁ ଦେବି ଆଉ
ହୁଁ ହୁଁ ହଁ
ଆଉ ଯୋଉ ରଥଯାତ୍ରାରେ କଣ କେମିତି ଗୋଆଟେ ଯିବାଆସିବା କରିବନି ନା କୋ ଜୀବନୀ ପୁରୀ ହେଇଗ ବୁଲି।
ହୁଁ ପୁରୀ ତ ବହୁତ ଭିଡ ଏଇଥର ଯାଇପାରିବୁନି ଆଶ୍ରମ ବାହାରଛୁ ସିଆଡେ ଆସିଲେ ଯାଇକି ଯୁଆଡେ ଆଉ ପୁରୀ ଯୋଉ ମାମୁଁ ଘରେ ହଉଛି ଜଗନ୍ନାଥ ସେଠିକି ଯିବୁ ଆଉ ଅନୁଗୁଳରେ ଆଉ
ଆଶ୍ରମ କବେ ଯିବ?
ଆଶ୍ରମ ଏଇ ରଜ ପରେ ଭାବିଛୁ ଯିବୁ
ଓହୋ
ହଁ ମୋ ମାମୁ ଘରେ ବି ରଥଯାତ୍ରା ହୁଏ ତ ମୋ ମ ମ ଆଈ ଯିଏ ସେ ମାଉସୀ ମା ହୁଏ ଆଉ ଠାକୁରଙ୍କର ଆମ ଘରେ ସବୁ ପିଠା ଯାଏ ଜଗନ୍ନାଥଙ୍କ ଖାଇବ ବୋଲି
ଓହୋ ତ ମା ଏଇ ହଉଛନ୍ତି ଠାକୁରଙ୍କ ମାଉସୀ ମା
ହୁଁ ସୀମା ସୀମା ହୁଏ ମୋ ମାମୁ ଘରେ ସବୁ ପିଠା ପଣା ବନେଇଥାଏ ପୋଡ ପିଠା ବନାଏ ଅଲଗା ସେଇଠି ମାମଁ ଘରେ ବି ଅନୁଗୁ ଜଗନ୍ନାଥ ମନ୍ଦିର ତ ସେଇଠୁ ସବୁ କିଣିକି ଆଣା ହୁଏ ଅଲଗା ଯାହା ଭୋଗ ଲାଗେ। ତାପରେ ଯାହା ମେନ୍ ମେନ୍ ଭୋଗ ସବୁ ଲାଗେ ସେଇଠୁ ଆଣ ପକେଇ ହୁଏ ଆଉ ଯାହା ଘରେ ବନା ହୁଏ ପୋଡ ପିଠ ଟା ଆଉ
ଓହୋ
ତାପରେ ଆସନ୍ତି ମୋ ଆଈ ହୁଏ ମାସୁଏ ନା ତ ଜଗନ୍ନାଥଙ୍କୁ ଧରିକି ଆସନ୍ତି ମୋ ମାମୁ ଘରକୁ ସେଇଠି ରଥ ରୁହେ ତାପରେ ମୋ ଆଈ କୁ ଯାଆନ୍ତି ଡାକନ୍ତି କୀର୍ତ୍ତନ କରି ଘର ଭିତରୁଁ ଆଈ ଘର ମୁଣ୍ଡରେ ପିଠା ଉଠା ଏମି ସବୁ ଧରିକି ଆସେ ସେଠି ଜଗନ୍ନାଥଙ୍କୁ ଖୁଆଏ ସେଠି ଗୋଟେ ଦୀପ ଯେମିତି ଯାହା ପୂଜା ହୁଏ ଟିକେ ସମ ତାପରେ ରଥ ଚାଲ ଘିଞ୍ଚା ଚାଲ ଆଉ
ଓ ତମ ଆଇ ନେଇ କି ପିଠା ଖୋହି ଦେଇି ହନ୍ତି।
ହୁଁ ସେ ମାଉସୀ ମା ହୁଏ ନା ତ ଆମ ମାମୁଁ ଘରୁ ଯାଏ ସେଟା ତ ସିଏ ନେଇକି ପିଠା ଖଦିଏ ଆଉ ଆଉ ତମ ଆଡେ ରଥଯାତ୍ରା ହଉଛି?
ହଁ ଆମ ଆଡେ ରଥଯାତ୍ରା ହଉଛି ଆମର କଣ କେ ମାଉସୀ ମା ହୁଅନ୍ତିନି ତ
ହୁଁ ହୁଁ ଆମର ମୋ ଆଈ ହୁଏ ତ ସିଏ ନେ ଖୋଇଦିଏ ନେଇକି ଠାକୁରଙ୍କୁ ଆଉ
ନାଇଁ ଆମର କେହି ମାଉସୀ ମା ହୁଅନ୍ତିନି ଆମର ସେଇ ଗୋଟେ ଘରଟା ଅଛି ନେଇକି ସେଠି ଠାକୁରଙ୍କୁ ରଖନ୍ତି ଯିଏ ପୂଜା କରନ୍ତି ଯେ ବ୍ରାହ୍ମଣ ଯିଏ ସିଏ ତାଙ୍କର ନେଇ ଖୋଇ ଦିଅନ୍ତି କଣ କରନ୍ତି ମୁଁ ଆଉ ଜାଣିନି।
ଓହୋଃ ହଁ ସବୁଠି ଏମିତି ସମାନ ନାହିଁ ସେଇଟା କିନ୍ତୁ ହୁଏ ଆଉ ମୋ ଆଈ ସେଦିନ ନୂଆ ଲୁଗା ତାଙ୍କୁ ଦେଇଥାନ୍ତି ତାଙ୍କ ସେଇ ଯୋଉ ସଙ୍ଘ ଥାଏ ତରଫରୁ ସେମାନେ ନୂଆ ଲୁଗା ଦେଇଥାନ୍ତି ପିନ୍ଧିବା ପାଇଁ ସେଇଟା ପିନ୍ଧିକି ବେକରେ ପୋଛାମିତି ପକେଇକି ଆଉ ମୁଣ୍ଡ ଉପରେ ବୁ ବଡ ଥାଳିରେ ସବୁ ପିଠ୍ ପଠା ନେଇକି ଯାଏ ଆଉ, ତାପରେ ଗୋଟେ ସେଠି ପୂଜା ହୁଏ ଦୀପଫୀପ ସବୁ ଘରୁ ରେଡି କରାହେଇଥାଏ ସେଇଠୁ ଆଈକି ଡାକିସାରିଲା ପରେ ସେଇଠୁ ଷ୍ଟାର୍ଟ କରେ ଯିଏ ବ୍ରାହ୍ମଣ ଥାନ୍ତି ସେ ସବୁ ଭୋଗ ଲଗାନ୍ତି ଠକୁରଙ୍କ ଆଡେ ପିଠାପଣା ସବୁ ତାପରେ ରଥ ଟାଣ ଷ୍ଟାର୍ଟ ହୁଏ ଆଉ
ହଁ କଣ ଘରୁ ଡାକିକି ନିଅନ୍ତି ତମ ଆଈଙ୍କୁ?
ହୁଁ ଘରୁ ନିଅନ୍ତି, ଏଁ ଘରୁ ନିଅନ୍ତି ରଥଟା ସେଇ ରୋଡରେ ଥିବ ଘରକୁ ସେମାନେ ଡାକି ଆସନ୍ତି କୀର୍ତ୍ତନ କରି କରି ତାପରେ ହେଇଠୁ ଆଈ ତାଙ୍କ ମଝିରେ ଯିବ ପୁଣି କୀର୍ତ୍ତନ କରି କରି ନେବେ ତାପରେ ସେଇ ରଥ ଉପରକୁ ଆଈ ଯାଇକି ଜଗନ୍ନାଥଙ୍କୁ ଯେମିତି ଖୁଆଏ ଯେମିତି ଯାହା ପୂଜା ହୁଏ ସେଇଟା ହବ ପାଣି ଛଡେଇ ହବ ତାପରେ ଦୀ ପ ଏମିତି ବୁଲେଇକି ସରିଲେ ତାପରେ ଗୋଟେ ସମସ୍ତେ ତ ଆସିବେହେରି ତଳକୁ ତାପରେ ରଥ ଟାଣ ଷ୍ଟାର୍ଟ ହବ ଆଉ
ଆଉ ତାହେଲେ ତମ ଘରେ ତ ତାହେଲେ ରହୁଥିବେ ଠାକୁର?
ହୁଁ ରୁହନ୍ତି ଯେ କିନ୍ତୁ ସେଇଟା ଘରେ ରହୁନାହାନ୍ତି ସେଇଟା ମାମୁଁ ଘର ପୁରା ଘର ପାଖରେ କି ଅଛି ଭାଗବତ ଘରଟା ସେଇ ଭିତରେ ରଖନ୍ତି ଆଉ
ଓହୋଃ। ତାହେଲେ ତମ ଆଈ ତ ତାହେଲେ ଦି ସବୁ ଦିନ କରିକିନା ତାହେଲେ ନଉଥିବେ
ହୁଁ ସବୁଦିନ ଲାଗେ ଯେତିକି ଦିନ ସେଠି ରୁହନ୍। ଏମତି ରଥ ଯେତେ ଦିନ ରୁହେ ମୋ ସାନ ମାମୁଁ ସକାଳୁ ପୁରା ଗାଧେଇକି ନୂଆ ଭୋଗ ନେଇକି ସେଠି ଲଗାନ୍ତି ଫୁଲ ମାଳ କରାଯାଏ ସବୁ ଏମିତି ଲାଗେ ଆଉ
ଓହୋଃ। ନା ଆମର ସେମିତି ହୁଏନି ଆମର ଭୋଜି ଦିଆଯାଏ ସାତ ଦିନିଯାଙ୍କ ଭୋଜି ଦିଆହବ। ଆଠ ଦିନିଆଉ ଓ ନଅ ଦିନ ଯୋଉଦିନ ଠାକୁର ଆସିବେ ମନ୍ଦିରକୁ।
ହଁ।
ସେଦିନ ଯୋଉ କଣ ବ୍ରହ୍ମାଣ୍ଡଗିରି କରାହବ ସମସ୍ତଙ୍କ ଘରକୁ ଦିଆହେବ ଆଉ ଯିଏ ସେଠି ଖାଇବା କଥା ଖାଇବେ।
ଓହୋଃ ହଁ ହଁ ସେଇଠି ବି ମା ପିଠାଟା ଲଗାଏ, ସେଇଟା ରଥ ସବୁ ଏମିତି ଟାଣି ସାରିଲା ପରେ ଯେମିତି ସନ୍ଧ୍ୟା ସାଢେ ଛଅଟା ହେଇଯିବ ତାପରେ ସବୁ ଭୋଗଟା ଗୋଟେ ବଡ ଥାଳିରେ କରିକି ରାସ୍ତାରେ ଯୋଉମାନେ ଯାଉଥିବେ ଦେଇ ଦିଆଯାଏ ସେ ପାଖପାଖରେ ଯେତେ ସବୁ ଘର ଥାଏ ସେମାନଙ୍କୁ ଦେଇ ଦିଆଯାଏ ଏମିତି ଆଉ ରୋଡରେ ଯେ ଯାଉଥାଏ ଦିଆଯାଏ ଖାଇବା ପାଇଁ।
ହ ଆଉ ଏ ବର୍ଷ ରଜରେ କୁଆଡେ ଯାଉଛ ନା ଯାଉନ?
ରଜରେ ତ ପାଗ ଏଥର ଦେଖି ଭଲ କରିଛ ଆମ ସବୁ ଗାଁ ପିଲାମାନେ ଭାବୁଥିଲେ କୁଆଡେ ଗୋଟେ ବୁଲିଯିବା ପାଇଁ ଆମର ଯେମିତି କପିଳାସ୍ ଆଡେ ଏଇ ସବୁ ବୁଲିଯିବା ପାଇଁ ଭାବୁଥିଲେ ଖରାଟା ହେଉଛି ବୋଲି ପୁଣି କେତେ ଜଣଙ୍କ ଘରେ ମନା କରୁଛନ୍ତି ନହେଲେ ପାଗ ତ ଆମର ୟାଡେ ଦି ଦିନ ହେଲାଣି ରଜ ଭଳିଆ ପାଗ କରିଛି ବର୍ଷା ପାଗ। ଦେଖି କଣ ହଉଛି। ଗାଁଆରେ ଆମର ବି ରଜକୁଉଉ ହଉଛି ମହୋତ୍ସବ ଟାଇପର ହଉଛି।
ଓହୋଃ କପିଳାସ ଆଉ କୁଆଡେ ଯିବ ସବୁ ବୁଲି?
ଏଇ ଗପିଳାସ୍ ଆମର ଏପଟେ ଅଷ୍ଟଶମ୍ଭୁ ମନ୍ଦିର ହଉଛି ଫେମସ୍ ଆଉ ଅନନ୍ତ ଶୟନ। ସବୁ ଯିବେ? ଏପଟେ ଆମର ଅନନ୍ତସୟ ନା ଆଉ ଅଷ୍ଟଶମ ମନ୍ଦିର ଆମର ଏପଟେ ଫେମସ ଆଉ କୁଆଡର ଅଛି ଅଷ୍ଟଶମ ମନ୍ଦିର ଏଇ ଜାଗା ଟାକୁ ବୁଲି ଯ ବୋଲି ଭାବିଛନ୍ତି ଆଉ।
ଓହୋ ତମ ଘର ର କପିଳାସ କେତେ? କେତେ ବାଟ କି?
ଆମ ଘର ରୁ ନିହାତି ହେଇଯାଇଥିବ ଷାଠିଏ ପ୍ଲସ ଷାଠିଏ କିଲୋମିଟର ପ୍ଲସ ହେଇଯାଇଥିବ।
ତାହେଲେ ଏତେ ବାଟ
ହୁଁ
କୋଉଥିରେ ପୁଣି ଯିବ
ହଁ ସବୁ ଭୁଲରେ ବୁଝିଚ ପିଲା ଦେଖି କେହି ତ ଅଧା ପିଲା ରାଜି ହେଲେ ଅଧା ହଉନାହାନ୍ତି ରାଜି ଖରା ଯୋଗ ଗାଡିଆରେ ମନା କରୁଛନ୍ତି ଏମିତି କରୁଛନ୍ତି ଦେଖିକି ଆସନ୍ତୁ ସମସ୍ତେ ତ ବାହାରେ ରହୁଛନ୍ତି ହଷ୍ଟେଲରେ ରହୁଛନ୍ତି କେତେ ଜଣ ଗାଁରେ ରହନ୍ତି କେତେ ଜଣ ହଷ୍ଟେଲରେ ଦେଖି ଆସନ୍ତୁ କଥାବାର୍ତ୍ତା ହବ ଆଉ।
ଓହୋ
ହଁ
ଆଉ କପିଳା ସା ଆଉ କେବେ ଯାଇଛ ନା ନା ଯାଇନ
ନା ବା ମୁଁ କେବେ ଯାଇପାରିନି କପଡ଼ାସରେ ମୋର ମାନସୀଙ୍କ ଅଛି ଯେତେବେଳେ ମା ଗଞ୍ଚିଥିଲା ମାନେ ମୋ ଜେଜେମା ହୁଁ ସେଷ ତଳେ ମା ମମ ପାଇଁ ମାନସଙ୍କ କରିଦେଇଥିଲା ସେଠି ଯେ ସେପାଇ ବାବା କ ମାମା କହୁଥିଲେ କି ଯାଇକି କପଡା ଆସିଲେ ମୋର ଛୁଟି ପଡିଆରେ ମାନସଙ୍କ ଛେପଦ ଯାଇ ହଉି ଠାକୁର ଠାକୁରଙ୍କର ମାନେ ହଉନି କଣ ଆମେ ଯେତେଥର ଏବେ ଥର ମୋ ମାଉରେ ପୂଜା କରୁଥିଲେ ସେ ବାାମା ଯ ଯାଇପାରିଲ ହେଲେ ମୋରାଇ ମୁଁ ଆଉ ଯାଇପାରିଲିଣି ବାହାରୁ ଯେମିତି ଯେବେ ଗୋଟେ ଯାଉଛୁ ମାନେ ଏଇଟା କପ୍ଟ କରିଦବ ବୋଲି ଯାହା ହେଲେ ଗୋଟେ ଅସୁବିଧା ହଉଛି ଯାଇ ହଉନି ଠାକୁରଙ୍କ ପାଖରେ ଆଉ।
ଆଉ ଡୋରି ଲାଗୁନି ଆଉ।
ହୁଁ ସେ ପାଖରେ ବି ମୋ ମାଉସୀ ର ଗାଁ ଏଇ ହିନ୍ଦଲ ରୋଡ କିନ୍ତୁ ଟିକେ ଯାଇ ହଉନି ସବୁ ଅସୁବିଧା ଆଉ।
ଓହୋ
ହଁ ଆଉ ଗାଁରେ ସବୁ କଣ କଣ ଚାଷ ବାସ କରିଛ।
କଣ?
ଗାଁ ରେ ସବୁ କଣ କଣ ଚାଷ ବାସ?
ଗାଁରେ ତ ଚାଷ ବାସ ଏବେ ଚାଲିଛି ଯୋଉ କଣ ମୁଗ ଫୁଗ ଚାଷ ହୋ। ଆଉ ସମସ୍ତଙ୍କ ଘରେ ତ ଲଗା ହେଇଛି ଭେ ଡି ବାଇଗଣ ଶାଗ ଫାଗ ତ ଲଗା ହେଇଛି ଲଙ୍କା ବି ଲଗା ହେଇଛି। ଆ ଏମିତି ସବୁ ଚାଲିଛି ଆଉ
ହଁ ସୋରମା କୋଉଠେ ଯାଉନାହାନ୍ତି ବେଶୀ
ନା ନା ମାଙ୍କଡ ଫାଙ୍କଡ ଇଆଡେ ନାହାନ୍ତି ସେଣ୍ଢ ତ ପ୍ରବଳ ଆଉ
ଓହୋ ଆମର ମାଙ୍କଡ ଏଠି ପ୍ରବଳ ଆସୁଛନ୍ତି ଭାରି ଦୀପରେ ଯାହା ପିଜୁଳି ଗଛ ଯ ଯାହା ଅଛି କି ଅନ ଶାଗ ଫାଗ ଯାହା କରୁଛି ଖାଇଦଅନ୍ତି ଫୁଲ ଗଛ ମନ୍ଦାର ଗଛ କେତେ ଗରେ ଲଗେଇଥିଲୁ ଘରେ ମନ୍ଦାର ଏମିତି ଅଲଗା ଅଲଗା ସବୁ ଗଛ ଯେ ସବୁ ଗଛ ଗୁଡାକୁ ଟିକିଏ ବଢୁଥିବ ଗଛ ଗଛ ସେମାନେ ପତ୍ର ଗୁଡାକ ଖାଇ ଦଅନ୍ତି ଚମ୍ପା ଗଛ ଲଗେଇଥିଲେ ଏମିତି ଖାଇ ପକାନ୍ତି ସବୁ କିଛି ଗୋଟେ ଗଛ ରଖ ହାଥିପାଇଁ ଆମ ପଟେ ବେଶୀ ଲୋକମାନେ ଚାଷ ବାସ ଏତେ କେମତି କେହି କେତେ ଜଣ କରୁଛନ୍ତି ନହେଲେ ଏତେ କେହି ଚାଷ କରୁନାହାନ୍ତି ଆଉ।
ହଁ ଚାଷ କରିକି କଣ ଲାଭ ବି ସେତିକି ଟଙ୍କାରେଣକି କିଣିକି ଖାଇଦବୁ ଆଉ ଏତକି ମାଙ୍କଡ ଜଗିବ
ହଁ ଦିପୁର ଟାଇମ ରେ କେତେ ଖରା ଦିନ ବି ଜଗି ପାରିବନି ଦିପ ଟାଇମ ରେ ଯାଇକି ବାହାର କେତେ ବସିବ
ହଁ ବା
ହୁଁ ଆଉ ତମେ କେବେ କୁଆଡେ ଯିବୁ ବୁଲି ନା କଣ ପ୍ଲନ୍ କିଛି କରିଛ।
କଣ?
ତମେ ଘର ଲୋକମାନେ ସମସ୍ତେ କୁଆଡେ କେବେ ବୁଲିଯିବା ପାଇଁ ପ୍ଲନ୍ ହେଇଛି ନା ହେଇନି।
ନାଇ ନାଇଁ ରଜ କ କୁଆଡେ ଯିବେନି ରଜ ପରେ କହୁଛନ୍ତି ଦେଓଘର ଯିବ ବୋଲି
ହୁଁ ହୁଁ ଏବେ ଅତ୍ୟଧିକ ଖରା ହନି କି ଆଶ୍ରମ କେବେ ଯାଉନାହାନ୍ତି ଆଉ ସେଇ ଟାଇମ ରେ ଯିବେ
ହଁ କଣ କହୁଥିଲେ ଏବେ ଆଚାର୍ଯ୍ୟ ମନା କରିଛନ୍ତି ବୋଲି ଖରା କେହି ଯିବେନି ବୋଲି
ହୁଁ ଟିକେ ପାଣି ଅସୁବିଧା ସେଠି ତ ଦାଦା ମନା କରୁଛନ୍ତି ଆଉ
ଓ
ହଁ ତମେ ଦେଖା କେବେଠ ନେଲଣି ଠାକୁରଙ୍କର
ମୁଁ ବାର ବର୍ଷ ହେଇଥିଲା ସେବେଠୁ ନେଲି
ଅ ହୋ
ମୋ ଛୋଟ ବୋଡେ ଇଷ୍ଟ ତ ବୃତ୍ତି କରେ କିନ୍ତୁ ବାର ବର୍ଷର ଦୀକ୍ଷା ନେଲି ଆଉ
ହଁ ଏଇତ ମୁଁ ବି ସେମ ମୁଁ ବି ସେ ମୋର ଜନ୍ମଦିନ ଥିଲା ସେଇଦିନ ଯେବେ ମତେ ବାର ବର୍ଷ ହେଲା ସେବେ ମୁଁ ବି ନେଇଯାଇଗଲି
ଓହୋ ଆଉ ସଵସ୍ତି ନେଇାଇଛ ନା ନାଇଁ ନା
ହଁ ସସ୍ସ୍ତାନ ବି ନେଇଗଲେଣି ଦୁଇ ହଜାର ତେଇଶରେ ନେଲି ହଁ ତେଇଶ ରେ ହଉ ତମେ ଯାହା କଣ କର ମୁଁ ରଖୁଛି ହେଲା